ହାଲୋ।
ହଁ ହାଲୋ ଆପଣ କଣ କରୁଛନ୍ତି?
ଏଇ ଆଉ ମୁଁ ଏଇ ସିଲେଇ କରିବି କପଡା କାଟୁଛି।
ଓହୋ ଆପଣ ବୋଧେ ବ୍ଲାଉଜୁ ଫ୍ଲାଉଜୁ ସବୁ ସିଲେଇ ପତ୍ର କରନ୍ତି?
କଁ କଇଲେ?
ଆପଣ ବୋଧେ ସବୁ ବ୍ଲାଉଜ୍ ପତ୍ର ସିଲେଇ କରନ୍ତି?
ହଁ, ମୁଁ ବ୍ଲାଉଜ ଫ୍ଲାଉଜ କରେ ସବୁ, ହୁଁ। ହଁ କାଟୁଥିଲି ତ କପଡା କଲେ ଆଉ ଆଉ ଖିଆପିଆ ସାରଗଲା ଆପଣଙ୍କର?
ହାଲୋ। ଆପଣ ଏବେ ସବୁ ଖାଇ ଖିଆ ପିଆ କରିସାରିଲେଣି?
ହଁ ଖିଆପିଆ ସରିିକି ସବୁ କାମ ସାରିକି ଏଇ କପଡା ଦିଇଟା କାଟୁଚି ସିଲେଇ କରବି ବୋଲି ଆଉ। ଟାଇମ୍ ହୁଏନି ଆଜି ଟିକେ କାମ ସରିଯାଇଚି ଶୀଘ୍ର। ମୁଁ କହିନି ଟିକେ କାଟିଦେମି ଦି ଖଣ୍ଡ କପଡା ସିଲେଇ କରିି ଅଲଗାବେଳେ ଆଉ ଆଜି କାଟିକି ରଖିଦେମି କାଲି ଆଡୁକୁ କରିବି ଆଉ। କାଟୁଚି ଆଉ ଲୋକ ଦେଇଚନ୍ତି ମାଗିଲେଣି। ଆଉ ଟାଇମ୍ ହଉନି କରିକି ଦବାକୁ।
ହ ଲୋ।
ହଁ କୁହନ୍ତୁ।
ହଁ ଆଉ ଆପଣଙ୍କର। କିଛି ଅଛି ସିଲେଇ କରିବାକୁ ଆପଣ ଦେବେ ମୁଁ କରିଦେମି କେତବେଳେ ଆଉ।
ହଁ, ହଁ ମୁଁ ଦେବି ସିଲେଇ କରିବାକୁ ଆପଣ କରିଦେବେ ମୋର ଯୋଉ ଅଛି ଡ୍ରେସେ, ବ୍ଲାଉଜୁ ଶାଢୀର ଯୋଉ ଫଲ ଏତେ ସବୁ ଅଛି ଦେଇଦେବି ଏକାଥର ଥରେ ଆଉ।
ହଁ ଦେଇଦେବେ ମୁଁ ଧୀରେ ଧୀରେ ହାଉଲେ ହାଉଲେ କରିକି ଦେବି ମୁଁ ଏକାଥରେ ତ ଟାଇମ୍ ହବନି ମତେ କରିବାକୁ। ଆଉ ଘର କାମ କରିକି କଲା ବେଳକୁ ମତେ ଟାଇମ୍ ହଉନି। ମୁଁ ଏଇ ଟିକେ ଫାଙ୍କା ଏ କାମ ଦାମ ସାରିକି ମୁଁ ଟିକେ ପରେ ବସିକି ଆଉ, କାଟୁଛିି କାଟି ଦେଇ ସାଇଲା କତୁରୁ କରିବି ଆଉ। ହୁଁ
ଏବେ ଆପଣ ସବୁ ଖାଇ ପିଇ ସାରିଲେଣି?
ହଁ ଆଜି ବେଣୁସୁ କାମ ସରିଯାଇଛି, ଭୋଜି ଥିଲା ସବୁ ପିଲାମାନେ ଯାଇଥିଲେ ତ। ଆଉ ବେଶୀ କାମ ନଥିଲା ସବୁ ସାରିକି ମୁ କହିନି ଏବେ ଫାଙ୍କା ଅଛି କରିଦିଏ ଆଉ, ହଉ। କିଏ କେତଳେ ଫୋନ୍ କରିବ ଆଉ କରିପାରିବିନି। ଆଉ ଟାଇମ୍ ତ ହଉନି କରିବାକୁ। ଏବେ କାଟି ଦଉଚି, କାଲି ଆଡକୁ ସିଲେଇ କରିବି ସବୁ ଆଉ, ଆଠ ଦଶ କଟା କପଡା ରହିଲାଣି, ଆଉ ଶାଢୀ ଫଲ୍ କରିବାକୁ ରହିଲାଣି। ଆଉ, ମୁଁ କହିନି ଆଉ କେତେ ସାଇ ନି ଲୋକ ସବୁ ମାଗିଲେଣି ତାଙ୍କର। ଆଉ ମୁ କହିନି ଯାହା ହଉ ଏଇଖିରି କାମ ସରଦେଇଛି ଟିକେ କରିଦିଏ ଆଉ। ଆଉ।
ଆମର ବି ଆଜି ହେଇଥିଲା ଭାତ, ଡାଲି ଆଉ ପୋଟଳ ଆଳୁ ତରକାରୀ, ଛୁଇଁ ଆଳୁ ଭଜା। ତାପରେ ଏତିକି ହେଇଥିଲା ଆଉ।
ଓହୋ, ଯାହାକୁ ଆପଣ ଶୀଘ୍ର ଖାଇଦେଇକି କାମ ସାରି ଦେଇଛନ୍ତି ଆଉ। ଆଉ। ଏଇରା କଥା ସବୁ ଆଉ, କଣ ଆଉ କହିମି ଆଉ? ପାର୍କ ଯିବି ଟିକେ ବୁଲିବାକୁ ମୋ ସାଙ୍ଗକୁ ଫୋନ୍ କଲାଣି, ଆଉ ଅହଃ, ଆଉ ଆଉ କେତେବେଳେ ଆଣିକି ଦେବେ କ କପଡ଼ା ମୁଁ କାଟିଦେଖୀ କରିଛନ୍ତି ଆଉ, ଧୀରେ ଧୀରେ ଆଉ। ଆ, ହାଲୋ।
ହଁ, କୁହ। ମୁଁ ଯଦି ହବ ଏଇ ଦୁର୍ଗା ପୂଜା ପୂର୍ବରୁ ସବୁ କପଡା ଦେଇଦେବି। କାରଣ ବହୁତ ସାରା ମୋ ଡ୍ରେସ, ବ୍ଲାଉଜ, ଶାଢୀ ଗୁଡାକ ଅଛି ତ ଦେଇଦେବି, ଏକାଥର ଏକା କରିଦେବେ ଆପଣ, ଧୀରେ ଧୀରେ କରିକି ଏବେ ତ କିଛି ଦର କାର ବି ନାହିଁ, ଯେତେବେଳେ ଦରକାର ହବ ମୁଁ କହିବି ଆଉ ଏବେ ସବୁ ଦେଇଦେବି ଆପଣ ଧୀରେ ଧୀରେ କରିକି କରିବେ ଆଉ
ହଁ ହଁ, ଦେଇଦେବେ ଏକଥାରେ ମୁଁ ଧୀରେ ଧୀରେ ହାଉଲେ ହାଉଲେ କରିକି ଦେବି ଆଉ, ମ ଟାଇମି ହଉନି, ଫାଙ୍କା ହେଲେ କେତେବେଳେ କେ ତମେ କେମିତି କରିକି ଖଣ୍ଡେ ଖଣ୍ଡେ ଦେବି ଆଉ। ଆଉ ଆଉ କୁଆଡେ ବୁଲାବୁଲି କରିତେ ଯାଇନାହାନ୍ତି?
ନା କୁଆଡେ ଯାଇନି, ଏତେ ତ ଯୋଉ ଖରା ହୋଉଛି। ଆଜି ଅଧିକ ଗରମ ପୁଣି ହୋଉଛି, ତାପରେ ସେ ଯୋଉ ଖରା ଏଇତ ଦି ଦିନ ହେଲାଣି ଦଉଥିଲା ପୁରା କାଉଁଳିଆ କାଉଁଳିଆ ଖରା କରୁ ମାନେ ପାଗ କରୁଥିଲା ଏବେ ବୋହୁତୁ ଜୋରସେ ଯୋଉ ଖରା ହଉଛି। ଆଜି ଠାରୁ କଣ ଜୋର ସେ ଖରା ହେଲାଣି। ଏବେ ଆଜି ଖାଲି ଅଧିକ ଗରମ ଗୁଳୁ ଗୁଳି ଲାଗିଲାଣି ତ ଆଉ ଏବେ କୁଆଡେ ବୁଲାବୁଲି କରିବାକୁ ଯାଇନି ଆମେ କିନ୍ତୁ ଥରେ ଯାଇଥିଲୁ। କପିଳେଶ୍ଵର ସେଇଠି ବୁଲାବୁଲି କରିକି ଆସିଥିଲୁ ଆଉ।
ହୁଁ କପଳେଶ୍ୱର ମୁଁ ବି ଥରେ ଯାଇଥିଲି ଜମା ଦେଖିନଥିଲି ଯାହା ହଉ ଯାଇ ଏଇ ଦଶ ପନ୍ଦର ଦିନ ପରେ ଯାଇଥିଲି ଦେଖିକି ଟିକେ ଆଇଲି ଭଲ ଲାଗିଲା। ଲିଙ୍ଗରାଜ ମନ୍ଦିର ଭଳିଆ ସେ ଜାଗା ଟା। ଉଁ ମୁଁ ଜମା ଦେଖିନଥିଲି ଦେଖିକି ଆାଇଲି ଆଉ। ନନା ସବୁ ଅଛନ୍ତି ବେଶୀ ଲୋକ ନାହାନ୍ତି ଗୋ ପୋଖରୀ ଅଛି ଆଉ କୂଅ ଗୋଟେ ଅଛି ହେଠି ରଙ୍ଗିନୀ ମାଛ ଛାଡିଛନ୍ତି। ଆଉ ନନା ମାନେ ତ ଖଲି କୋଉଠୁ ଆଇଚ କୋଉଠୁ ଆଇଚ କୋଉଠୁ ଆଇଚ। ଆଉ ସିଏ ତ ରଖେଇ ଥୁଇ ଦଉନାହାନ୍ତି ପଛେ ପଛେ ଘେରୁଚନ୍ତି ଆଉ। ହ ଆମେ କହିଲୁ ଆମେ ଭୁବନେଶ୍ଵରରୁ ଆଇଛୁ ଆମ ଘର ଏଇଠି ଆମେ ଏଇ ଆଉ ଯା ହଉ ଦେଖିଆଇଲି ଧଉଳି ଦେଖିଛି ରାମ ମନ୍ଦିର ଦେଖି ଖିଜି ନନ୍ଦନ କାନ୍ଦନ ଦେଖିଜି ଲିଙ୍ଗରାଜ ମନ୍ଦିର ଦେଖିଛି। ହଁ ଏଇଠି ଦେଖିନଥିଲି ଯା ହଉ ଦେଖିଆଇଲି ଆଉ। ଓ ହ ଆଉ।
ଆମେ ବି ତ ହଁ। ଆମେ ବି ଏବେ ସବୁ ଯାଇଥିଲୁ ଆଉ ଏଇ ତିନି ଚାରି ଦିନ ପୂର୍ବରୁ। ସେଠି ଯାଇକି ବୁଲାବୁଲି କରିକି ଆସିଲୁ ସେଇଠି ୠ ଗୋଟେ ବଡ ଗଛଟେ ଅଛି ସେଇ ତାରି ପାଖାପାଖି ହବୁ ମନ୍ଦିର ଗୁଡାକ ବି ଅଛି ତାପରେ ସେଇଠି ଯୋଉ ପିତ୍ତଳର ଯୋଉ ଶିବଲିଙ୍ଗ ଖାଲି ନାଗ ଯୋଉଥିରେ ଥିବେ। ସେଇଗୁଡାକ ସେଇଠି ବହୁ ବହୁତୁ ଥୁଆ ହେଇଚି। ତାପରେ ସେଇଠି ଆ ଯଉ ଶିବଲିଙ୍ଗ ର ବେକ ପଖେରେ ଗୋଟେ ଏ ଯୁ ହୋଲଟେ ଥିଲା ସେଇଠି ସବୁ ମାନେ ଠାକୁର ନିଶ୍ଵାସ ପ୍ରଶ୍ଵାସ ନେଉଛନ୍ତି ଆପଣ ସେଟା ଦେଖିଛନ୍ତି କଣ?
ମୁଁ କୋଉ ମନ୍ଦିରରେ ଦେଖିନି ସେଇ ନିଧନାକ ଠିକ ଥିଲେ ମେ କଣ ନାଗେଶର ଉଁ। ଯାଇଥିଲୁ ସେଇଠି ଅ ଛି ଆଉ ଅଛି। ବାବା ବାଲୁକେଶ୍ଵରର ଅଛନ୍ତି ସେଇଭଳା ଗଳାରେ ହୋଲ୍ ଅଛି ନିଶ୍ଵାସ ପ୍ରଶ୍ୱାସ ନିଅନ୍ତି ସେଇଠି। ଜମା ମୁଁ ଆଉ କୋଉଠି ଦେଖିନି ଏଇ ଦି ଜାଗା ଦେଖିଲି। ଆଉ। ଜମା ଯାଇନଥିଲି କି ଦେଖିନଥିଲି ଆଁ ହାଲୋ।
ହଁ ମୋର। ଆମର ବି ଏବେ ସବୁ ଯଉ ଯାଇଥିଲି କୋଉଠି କୋଉ ମାନେ ମନ୍ଦିରରେ ଦେଖିନ ଲି ସେଇଟା ସେଇ ମନ୍ଦିରରେ ମୁଁ ଆଗ ହି ଦେଖିଛି। ତାପରେ ସେଇ ମନ୍ଦିରରେ। ମାନେ। ଯୋଉ ଖାଇବା ବି ମାନେ ଯୋଉ ଭାତ, ଡାଲମା, ଖଟା, ଖିରି ହେରିକା ବି ମିଳେ। ମିଲ୍ ଗୁଡାକ। ତାପରେ ସେଇଠି ତା ପାଖାପାଖି ବି ଭଲ ଦୋକାନ ଅଛି। ତାପରେ ସେଇଠି, ସେ ମନ୍ଦିର ବାହାରେ ଗୋଟେ ଗୋଡ ଧୋଇବା ପାଇଁ ଗୋଟେ ଜାଗା ଅଛି। ତା ଆଗକୁ ଟିକେ ଗୋଟେ ପୋ ପୋଖରୀଟେ ଅଛି ସେ ପୋଖରୀରେ ସବୁ ମାଛ ଛଡା ହେଇଛି। ସେଇଠି ସବୁ ଅଧିକ କଉ ମାଛ ଛଡା ହେଇଛି। କଉ ମାଛଗୁରା ସବୁ ମରିଯାଇଛନ୍ତି। ଯୋଉ ଗରମରେ ମାଙ୍କଡା ପଥରର ଯୋଉ ସେ ଏ ପୋଖରୀରେ ତିଆରି ନା। ସେଥିରେ ଗରମରେ ସେଇଟା ପୁରା ଆ ତାତିକି ପାଣି ଫି-ମାଛ ଗୁଡାକ ସବୁ ମରି ଯାଇଛନ୍ତି। ଏମ୍ତି ସବୁ ଥିଲା ସେଇଠି। ତା ପରେ ସେ ଭିତରେ ଗୋଟେ କୂଅ ଅଛି, ସେଇଥିରେ ତଳକୁ ଯିବା ପାଇଁ ରାସ୍ତା ଅଛି। ସେଇଠି ଯୋଉ ତଳକୁ ଯିବା ପାଇଁ ରାସ୍ତା ଅଛି। ସେଇଠି ମେଞ୍ଚେ ରଙ୍ଗୀନ୍ ମାଛ ଛଡା ହେଇଛି। ସେ ରଙ୍ଗୀନ୍ ମାଛ ଗୁଡାକୁ ବି ବହୁତ ବଡ ବଡ ହେଇଚନ୍ତି। ତାପରେ ସେଇଟା କେଦାର ଗୌରୀରେ ବି ସେମିତିଆ ଅଛି। ଆପଣ ଦେଖିଛନ୍ତି କଣ?
ହଁ କେଦାର ଗୌରୀରେ ମୁଁ ଦେଖିଛି। ସେଠି ବି ମୁଁ ଦେଖିଛି, କେଦାରଗୌରୀ ତ ବହୁତ ବଡ ମନ୍ଦିରଟେ, ପୋଖରୀ ଅଛି। ଆଉ ସେଠି ମୁଁ ଦେଖିଛି ରଙ୍ଗୀନ୍ ମାଛ। ଆମ ଗାଁରେ ବି ମୁଁ ଦେଖିଥିଲି ଅଛି। ସବୁ ଘର ମାନଙ୍କର ବି ଆଡୁ ମାଛ ରଖୁଛନ୍ତି ଜାର୍ ରେ।
କାଚ ଜାରରେ ରଖୁଛନ୍ତି, ଘରେ ରଙ୍ଗନୀ ମାଛ। ବଡ ବଡ ବି ହେଇଗଲେ, ଆମ ଏଇ ଘର ପାଖରେ ଜଣେ ରଖୁଛି ସାଇଟ୍ ରେ ତ ଅଧ କିଲେ ଭଳିଆ ହେଇଗଲାଣି ସେ ରଙ୍ଗିନୀ ମାଛ ଗୁଡାକ। ରଖୁଛନ୍ତି ଘରେ ଅଡରେ
ଆମ ଏଇ ଛକରେ ଯଗେ ବିକ୍ରି କରିଛନ୍ତି ଦୋକାନ ହେଇକି। ସେ ରଙ୍ଗୀନି ମାଛ ଲୋକ ସବୁ ନେଇକି ଘରେ ରଖୁଛନ୍ତି। ଆଉ।
ହଁ ଆମର ବି ଏଇ ପାଖରେ ଗୋଟେ ଯୋଉ ଗୋଟେ ଘର ଟା ଅଛି, ସେଇଠି ଗୋଟେ ତାଙ୍କର ଶୁଆ ରଖୁଛନ୍ତି। ସେ ଶୁଆ ଟା ବି କଥା ହହୁଛି। ଆ ମିଟୁ ମିଟୁ କହୁଚି। ତାପରେ ତାକୁ ଭୋକ ଲାଗିଲେ ସେ ମମି ମମି କହୁଛି। ଏଇ ସେଇ ଶୁଆଟା ବି ଏବେ ବହୁତ ବଡ ହେଇଗଲାଣି। ତାର ଯୋଉ ଶୁଆର ଯୋଉ ପରଟା ସେ ପରଟା ବି ବହୁତ ମାନେ ବଡ ହେଇଗଲାଣି ତାକୁ ଏବେ ସବୁ ସେ ପର ଗୁଡାକ କଟାଏ। ଥିଲା ତାଙ୍କର। ସେ ଯୋଉ ଏତେ ବଡ ହେଇଗଲାଣି। ତାପରେ ଏ ସେ ଶୁଆକୁ କଣ ଏବେ ଛାଡିଦେବେ, ମାନେ ବହୁତ ବଡ ହେଇଗଲାଣି ତ। ଉ ମାନେ ସେ ଶୁଆଟା ଆଗରୁ ଯେତେବେଳେ ପୁରା ଛୋଟଟା ଆଣିଥିଲେ। ଏବେ ପୁରା ବଡ ହେଇଗଲାଣି। ହଉ ମୁଁ ଏବେ ରଖୁଛି ଆଉ କେତେବେଳେ କଥା ହବା।
ହଉ।